ହଁ।
ହଁ- ହଁ ବେ।
ଏ କଣ କରୁଛ?
ହଁ ଏଇଠି ବସିଥିଲି ଆଉ।
ଦେହ ଭଲ ଅଛି?
ହୁଁ।
ଖାଇଥିଲ କଣ?
ଖାଇଥିଲି ଭାତ, ଡାଲି ଆଉ ପନିର ତରକାରୀ। ଆଉ ପାମ୍ପଡ, କାକୁଡ଼ି ସାଲାଡ୍।
ଆମ୍ବଲେଟ୍ ଖାଇଥିଲ।
ହୁଁ-ହୁଁ।
ନିଜେ କରିଥିଲ?
ହଁ।
ଆଉ କଣ କୁହ? ହ୍ୟାଲୋ।
ହୁଁ ହ୍ୟାଲୋ ଭଏସ୍ ଟିକେ କାଟୁ କଟୁଛି କଟୁଛି ଆର।
କଟୁଚି ଭଏସ୍।
ହଁ, ହଁ।
ଓ ଘରୁ ଘରେ କିଏ କିଏ ତୋମର ଅଛନ୍?
ଗୁଁ
ମୁଁ କହିଲି ଘରେ କିଏ କିଏ ଅଛନ୍ତି ତୋମର?
ଘରେ ବାପା, ମା ଆଉ ଜେଜେମା, ଭାଇ।
ଉଁ, ହୁଁ, ଆଉ କଣ କରୁଛ ଏବେ ପଢାପଢି?
ମୁଁ ବସିଥିଲି ଆଉ।
ନାଇ ପଢାପଢି କଣ ଚାଲିଚି ଏ?
ଓ ପଢ଼ାପୁଢ଼ି ଏଆ ବିଟେକ୍ ଫାଇନାଲିୟର୍।
ଉଁ, ହୁଁ। ବୁଲିବା ଆଉ ବୁଲିବା କୁଆଡେ ଯାଇନ କିଛି କୁଆଡେ?
ହୁଁ, ବୁଲିବାକୁ ନାଇଁ ଯାଇନି ଆଉ।
ତୋମର ହେଇଥିଲା ଯୋଉ ଏଥିରେ ଡ୍ରେସ୍ ହେରିକା ହେଇଥିଲା ଜ୍ୟେଷ୍ଠ ପୂର୍ଣ୍ଣମୀରେ?
ହଁ, ହଁ କରଥିଲି।
ଆ, ଜ୍ୟେଷ୍ଠ ପୂର୍ଣ୍ଣିମାରେ କଣ ଘରକୁ ଯାଇଥିଲ ନା ସେଇ ଥିଲ ଉଁ, ହଷ୍ଟେଲ୍ ଲେ, ମେସ୍ ରେ
ନା ହଷ୍ଟେଲ୍ ଯିବି ଆଉ ଏଇଠି ମେସ୍ ରେ।
ଓହୋ ଆଉ ଆସିଲେଣି ନବାକୁ ତୋମ ଭାଇ?
ହଁ ଆସିବେ ଆଉ ଯିବି ଆଉ ଟିକେ ପରେ ଆଉ।
ଆଉ ଚାଲୁନ ତାହେଲେ ଖାଇବା ପିଇବା ପୁରା ଚାଲିଲା ଆଜି ଆଉ।
ଅଁ, ହଁ
ଘରେ ଏକା ରହିବ ପୁରା ତିନି ଚାରି ଦିନ କାମ ବି ସରିଗଲା ତୋମର।
ହଁ, ହଁ
କଣ ଭଲ ପାଅ ଖାଇବାକୁ?
ଖାଇଆକୁ ଏ ଛିଲା ବିରିୟାନୀ ଭଲ ଲାଗେ ଆଉ। ଆଉ କଣ ତୋମ ର ସେ କୁଅ।
ହଁ। ପ୍ଲସ୍ ଟୁ ବେଳେ ତୋମର କଣ ପ୍ଲସ୍ ଟୁ ବେଳେ ମାନେ ଏଁ ଥିଲା ରେଜଲ୍ଟ କଣ କେତେ ଥିଲା ଟେନ୍ଥ ରେ ପ୍ଲସ୍ ଟୁ ରେ?
ପ୍ଲସ୍ ଟୁ ରେ ଥିଲା ଚାରଶଅ ହୁଁ, ଦଶ ଥିଲା, ଆଉ
ହୁଁ।
ପ୍ଲସ୍ ଟୁ ଯୋଉ ଉଁ, ଦଶମ ବେଳେ ଚାରଶହ ଛତିଶ ନା କଣ।
ମୋର ତ ଦଶମ ବେଳେ ଇଏ ଥିଲା ଦଶମ ବେଳେ ଚେ-ଉଁ, ଜେଜେଙ୍କର ଇଏ ହେଇଗଲା ଅଁ, ଡେଥ୍ ହେଇଗଲା ଯୋଉନ ମ୍ୟାଥ୍ ପରୀକ୍ଷା ଥିଲା ସେଇନ ଜେଜେଙ୍କ ଡେଥ୍ ହେଇଗଲା। ତ ଚାରଶହ ପଚସ୍ତରୀ ମୋର ଥିଲା ମ୍ୟାଥ୍ ରେ ଥିଲା ମୋର ଜମାରୁ ପଇଁଚାଳିଶ।
ଓହୋ!
ହଁ ଜେଜେଙ୍କର ସେଇ ତା ପ-ପୂର୍ବ ଦିନ ଡେଥ୍ ହେଇଗଲା ତ ଆଉ ପଢା ପଢିରେ ଆଉ ମୁଣ୍ଡ ରହିଲାନି ତାର ପରୀକ୍ଷା ଦବାକୁ ଯାଇଚି ମୋର ଇଚ୍ଛା ନଥିଲା ଟୋଟାଲ। ପରୀକ୍ଷା ଦବାକୁ। ଖାଲି ଯାହା ବାଧ୍ୟକରେ ଯାହା ଯେତିକି ଯାହା ଲେଖିଚି ମେନେ ଇଏ ନଥିଲା ତ ମାନେ ମୁ ଟା ପୁରା ଭାଙ୍ଗି ଯାଇଥିଲା। ନହେଲେ ସେଇ ପ-ମ୍ୟାଥ୍ ରେ ଟିକେ ମ୍ୟାଥ୍ ରେ ଟିକେ ଅଧିକ ଆଉ ଟିକେ ର-ନହଲେ ମାର୍କ ରହିଥାନ୍ତା। ସବୁଥିରେ ମୋର ଠିକ୍ ଥିଲା ମ୍ୟାଥ୍ ରେ ପୁରା କମିଯାଇଥିଲା। ଓ ସବୁଥିରେ ସତୁୁରି ଉପରେ ଥିଲା।
ଏ ମୋ
ମୋର ସେଭେଣ୍ଟି ନାଇନ୍ ପରସେଣ୍ଟ ପ୍ରାଏ ଥିଲା।
ଆଛା ଜା ଅ ମାନେ ଇଏଥିଲା, ଆଉ ସେ ମା ଆଉ ପଢାପୁଢି ହେଇନଥିଅ।
ନା ପଢାପଢି କଣ ସେ ଯୋଉ, ଇଏ ହେଲେ ଜାଣନ, କେନ୍ତି ମାନେ ରାତିରେ ପୁରା ନେଇକିନା ଯିବ, ଇଏ କରିବ।
ଉଁ ହୁଁ।
ନାଇ ସେତେବେଳେ ବହୁତ ପାଲା। ଛୁଆ ସେମିତି ଇଏ ହେଲା।
ହ ବା।
ବହୁତ ହଇରାଣ ହେଇଥିଲୁ ସେତେବେଳେ। ପଢ଼ାପଢ଼ି ପାଇଁ ବହି ସବୁ ଉପରେ। ପଢ଼େ ସେ ଦିନତ ଟୁଟାଲି ପଡ଼ନି ତା ପରଦିନ ବି ଟୋଟାଲ ନାହିଁ। ଯଉ ନ ପରୀକ୍ଷା ଦବାକୁ ଗଲି।
ଓହୋ!
ଆଛା, ଆଉ କଣ ସବୁ? ହୁଁ, ଜେଜା ଜେଜା ଅଛନ୍ତି ଆଉ।
ଜେଜା ମାନେ କନ ପୁରା ଭଲ ଅଛନ୍ତି, କଥାବାର୍ତ୍ତା କରୁଛନ୍ତି?
ହୁଁ, ଜେଜେମା ଅଛନ୍ତି, ଭଲ ଅଛନ୍ତି।
ମୋର ତ ସେତିକି ହେଇଥିଲାନି। ମୁଁ ଯେତେଲେ ପଢୁଥିଲି ଷଷ୍ଠ ନା ସପ୍ତମ ବଳେ ସେ ତିକିବେଳେ ଜେଜ ପଡିଗଲେ ଇଏ ରୁ, ବେଡ଼ ରୁ ପଡିଗଲେ। ବେଡ ରୁ କଣ ମାନେ ବସ ଦାଣ୍ଡ ଫିଣ୍ଡାକୁ ଯାଉଥିଲେ ଚେୟାର ନେଇକି, ଗୋଡ ଗୋଟାଏ ରହିଗଲା ସାଇଟରେ, ମାନେ ପିଣ୍ଡା ଦାଢ଼ରେ ରହିଗଲା। ଗଳି ପଇଲେ ତ ଗୋଡରେ ଯଉଁ ନଥାଏ, ଆମର ଜଙ୍ଘ ଉପରକୁ ଯୋଉଟା ପି, ସେଇଠି ଥାଏ। ସେଇଠି ଗୋଡ଼ଟା ଛାଡିଗଲା। ତାଙ୍କ ହାଡ଼ଟା, ହାଡ଼ ଛାରିଗଲା ଯେମତି ଇଏ ହେଲା ଆଉ।
ଆ ସେତେଳେ ସେଇୟା। ସେଇ ତ ମେନ୍ ଜଏଣ୍ଟ ପୋବ୍ଲେମ ଆଉ।
ହଁ, ତା'ପରେ ଡକରଙ୍କୁ ନେଇ ଦେଖେଇଲୁ। ଡକ୍ଟର କହିଲେ କି ନାଇଁ ହେଇପାରିବନି। ତାଙ୍କର ବୟସ ହେଇଗଲାଇଁ। ଆ ସେ ବେଡ଼ ଏ ଶୋଇ ଶୋଇ ତାଙ୍କର ଇଏ ହେଇଗଲା। ଜେଜେମା ଥିଲେ ଆମର ଇଏରେ, ଇରିଗେସନ୍ ଯୋଉ ଡିପାର୍ଟମେଣ୍ଟ ନୁହଁ, ନାଳ କୁଆଡେ ଯିବ, କଣ କରିବ, କୋଉ ଇଏରେ ଯିବ? ସେ ଗଭର୍ମେଣ୍ଟ ଏମ୍ପ୍ଲଇ ଥିଲେ। ପରେ, ଜେଜେଙ୍କ ସହିତ ବି ଆମର ବେଶୀ-ଇ ମିଶି ମିଶି ନାହିଁ। ଏଇ ବୟସରେ ଯାହା ଜେଜଙ୍କ ସହିତ କଥାଆର୍ତ୍ତା ଏଇଗୁଡା ମଜା ନା ଆଉ ଦଶମ ପରେ
ହୁଁ
ମୋ ମାଇଣ୍ଡ ମାଚୁରିଟି ହେଇଥିବ, ଗୋଟେ ଜେଜଙ୍କ ସହିତ ଟେ ମଜା ନାଗେ କଥା ହାଉ।
ହଁ।
ସେଇଟା ତ ହେଇପାଇଲାନି ଆଉ। ଅଁ, ଯାହା ହଉ ତମର ଜେଜ ଅଛନ୍ତି ଆଉ।
ହୁଁ, ଦି ଜଣ ଅଛନ୍ତି। ଦି ଜଣ ଦି ଜଣ।
ଜେଜେମା ନାହାଁନ୍ତି?
ଜେଜେ ମା ଅଛନି। ଜେଜେ ନାହାଁନ୍ତି।
ଓ ତମର ବି ଜେଜେ ନାହାଁନ୍ତି?
ଉଁ ନାହାଁନ୍ତି।
ଜଜେ କେବେ କଣ ଗଲେ ତମର?
ଜେଜେ-ଏ ଛୋଟ ହେଇଥିଲି ଆଉ।
ଉ ହୁଁ।
ପୁରା ଛୋଟ ହେଇଥିଲି।
ଓ, ଏତେ ଇଏ ରେ।
ହୁଁ, ଅ।
ହୁଁ। ଆଉ, କେତେବେଳୁ କଣ ଘରୁ ବାହାରି ଯିବ ନା ଗଲଣି?
ହୁଁ, ଯାଇନି, ଯିବି ଆଉ।
ହୁଁ।
ଆଉ ଆଉ କଣ କରୁଥିଲ ବୁଲାବୁଲି ବର୍ଷା ବର୍ଷା ସେଟେ ହଉଥିଲା
ବର୍ଷା ତ ସକାଳୁ ଲାଗି ରହିଚି ସକାଳୁ ତ ତଥାପି ଟିକେ ଛାଡିଥିଲା ଯାଇଥିଲି ଘର ପାଖରୁ ଚାରିଆଡା ଗୋଟା ଖାଇ ବୋଲି ଘରେ କିଛି ହେଇନଥିଲା। ଖାଇବି ବୋଲି ଡେରି ହେଲା ଘରେ ଖାଇବା ଭାତ ତ ଯାଉଥିଲି କୋଉଠି କ ଖାଇବି ବୋଲି। ଏ କୋଉଠି ଦୋକାନ କିଛି ଖୋଲା ନାଇଁ ଘର ପାଖରୁ ଦଶ କିଲୋ ଏଗାର କିଲୋମିଟର ଗଲା ପରେ ଗୋଟେ ଖାଇବା ଦୋକାନ ଯାଇଁ ପଡିଲା ଦହିବରା ଟିକେ ଖାଇକି ଆସିଲି। ତଥାପି ସେ ଭଲ ଲାଗୁନଥାଏ ଏତି ଖାଇବାଉ କଣ କରିବା ଯାଇଥିଲୁ ତିନି ଜଣ।
ହଁ ହ।
ଭାଇ ଜଣେ ଦି ଭାଇ ଜଣ ଆମେ ମୁଁ ଯାଇଥିଲି ଆଉ ଆଇକି ଆସିଲୁ। ତାପରେ ଚିଙ୍ଗୁଡି ନେଇକି ଆସିଲୁ ଘରେ ହବ ବୋଲି।
ହ।
ପାଗ ଟା ଟିକେ ଆଜି ଟିକେ ଭଲ ଦେଇଛି ନା।
ହୁଁ ପାଗ ଭଲ ଅଛି।
ଓହୋ।
କଣ କୁଡେ ମାନେ ଚାରିଟା ବେଳେ ବୁଲା ବୁଲି କିଛି
ହଁ ଚାରଟା ବେଳକୁ ଦେଖିବା ଯିବା କୁଆଡେ ବୁଲିବାକୁ ଟିକେ ଆଉ ଚିଟା ପାଞ୍ଚଟା ବେ ବର୍ଷା ତ ଲାଗ ରହିଚି ଛାଡିବାର ନାହିଁ ସକାଳୁ ହୋଉଥିଲା ଟିକେ ଛାଡିଥିଲା। ସକାଳୁ ଦିଥର ଖଣ୍ଡେ ଛାଡିଲଣି ପୁଣି ହାତ ଲଘୁଚାପ ହେଇଯିବ ଲାଗିବ ଗାଁ କିଛି ଦିନି ଆଉ।
ହୁଁ ହୁଁ ବର୍ଷା ହେଇଚି ସେ ସେଇ
ହଁ। ଆଉ କଣ କୁହ?
ହଁ।
ତମ ସାଙ୍ଗ ହେରିକା ସବୁ କଣ କରୁଚନ୍ତି?
ସାଙ୍ଗ ବି ଫାର୍ମା କି ବିଟେକ୍ ଆଉ ପ୍ଲସ୍ ଥ୍ରୀ କରୁଛନ୍ତି ତାପରେ ଏମ ବି ଏ
ଓହୋ ମୋର ସାଙ୍ଗ ଯଦି ବୁଲାବୁଲି କରିବାକୁ ଚା
ସାଙ୍ଗ ସାଥିରେ ସେ ଚାରିଟା ବେଳେ ତ ବୁଲୁ ଆଉ।
ଓହୋ। ଯାଉ କୁଆଡେ କଣ ବୁଲି ଆଉ।
ପରିଆକୁ ଏମିତି ପାଖାପାଖି ବୁଲୁ ଆଉ
ଅଛି ଭଲ ଜାଗା ସବୁ ବୁଲାବୁଲି କରି।
ନାଇଁ ସେମିତି ଭଲ ନାଇଁ ତ ଏତି
କାର ଫାର ହାରିକା କିଛି ନଥାଏ। କାର ଫାର ହରିକା କିଛି ନଥାଏ।
କାର୍ କାର୍ ଆଉ କଣ କହିଲ?
ମୁଁ କହିଲି ମାନେ ସାର୍କ ହରିକା କିଛି ନ ଥାଏ, ବୁଲାବୁଲି କରିବା ପାଇଁ ସେଠି?
ପାହାଚ ନାଇଁ ପାକ୍ ନାଇଁ ତୁଇ
ଭୁବନେଶ୍ଵରରେ ରହୁଚ ପା ତମେ?
ହୁଁ ଏମି ତି ପାଖା ପାଖି ଏରିଆ ରେ
ଓହୋ ମାନେ କଣ ଟାଉନ ଉପରେ ରହୁଚ ନା ଟିକେ ଭିତୁରୁକୁ ରହୁଚ ଟାଉନ
ଭିତରୁକୁ ଭିତରୁକୁ ମାନେ ଖୋର୍ଦ୍ଧା ସାଇଡ ଆଟେ ଆଉ। ହଁ।
ଉ ହୁଁ। ମୋ ଭାଇ ବି ଡିପ୍ଲୋମା କରିବ ସେଇ ଖୋର୍ଦ୍ଧା ସାଇଟ ରେ ଗୋଟେ ଗୁଟେ କଣ କରି ହେଲା ପ୍ଲସ ଟୁ ତାର ଦଶମ ସରିଚି ତ। ପସ୍ ଟୁ କରିବେନି କଣ କହୁଥିଲା ଡିପ୍ଲୋମା କରିବି ବୋଲି କହୁଥିଲା। କୋଉଟା ଭଲ ହବ କୋଉଟା ପ୍ଲସ ଟୁ କହିଲେ ଏଟା ଭଲ ହବ ନା ଡିପ୍ଲୋମା?
ଡିପ୍ଲୋମା କଲେ ହବ।
ହଁ ସେ ସେଇଆ କହୁଚନ୍ତିି ଧର ପ୍ଲସ ଟୁ ସାଇନ୍ସ କରିବ ତାରେ ଲାଭ ଅଛି କିନ୍ତୁ ଆର୍ଟ୍ସ କିଛି ଲାଭ ନାହିଁ।
ସେୟା ଆର୍ଟ୍ସ ପ ଯଦି କମର୍ସ ନହେଲେ ସାଇନ୍ସ ଆଉ।
ଯଦି ତୁ ଡିପ୍ଲୋମା ନ ପାରିଲୁ ତ ପ୍ଲସ ଟୁ ହଉ ଭାଇ ମୁଁ ରଖୁଛି ଆଉ।
ହଉ‍‌ ହଉ।
ଉ ହୁଁ ହୁଁ।